ହଁ
ହଁ ହ୍ୟାଲୋ
ହଁ କଣ କରୁଛ
ନା ଏଇ ଟିକିଏ ପଢୁଥିଲି ଆଉ ଏଇ ଟିକିଏ ଆମ ଝିଅ ଟା ପଢୁଥିଲା ତ ତାକୁ ପଢୁଉନି
ହୁଁ
ହ୍ୟାଲୋ
ଆଉ
ଆଉ ତମେ କଣ କରୁଛ
ଆଉ ଏଇ ବସିଛି ଆଉ ଆଉ ହଁ ହଁ ଭଏସ କ୍ଲିୟର ଆସୁଛି ଆଉ ରାଜା ପାଇଁ କଣ ପ୍ଲାନିଂ
ଆଉ ପଢ ବ ହଁ ରଜ ପାଇଁ ପ୍ଲାନିଂ କଣ ଏଇ ଡ୍ରେସ ଯାଉଛି ମୋ ଲାଗି ଶାଢୀ ପିନ୍ଧିଦେବି ସେ ତିନିଟା ଆଉ ଏବେ ଯାଇଥିଲି କିନ୍ତୁ ବହୁତ ଭିଡ଼ ପାଇଁ କିଛି ଆଣି ପାରିଲିନି
ହୁଁ ହୁଁ ଏବେ ରଜ ପାଖେଇ ଆସିଲାଣିନା ନା ଟିକେ ଜାମ ରହିଛି
ହଁ ଆଉ ତୁମେ
ମୁଁ ଏଯାଏ କିଛି ସପ କରିନି ମୁଁ ଭାବୁଛି ଆଠ ତାରିଖ ଦିନ ଯିବି
ବାର ତାରିଖ କଣ ଗୋଟେ ଅଛି ନା କଣ
ବଛା ବଛି ଜିନିଷ ସବୁ ଆଣିବି
ହଁ ଟିକିଏ ଜୋରେ କୁହ ଭଏସ କଣ କହିଲ ଟିକେ ସ୍ଲୋ ହେଇଯାଉଛି
ହଉ ହଉ
ହଁ
ଆଉ ଏବେ କଣ ହଁ କୁହ।
ମୁଁ କହିଲି ବାର ତାରିଖ ଦିନ ଯିବ ଆଉ କଣ ଥିବ କହିଲ ନେଇକି ଆସିବ।
ଟାଇମ୍ ହଉନିନା ଯାଇପାରୁନି ଘରେ କିଏ ଫାଙ୍କା ନାହାନ୍ତି। ବାର ତାରିଖ ଦିନ ଛୁଟି ମାନେ ରଜ ପାଇଁ ଛୁଟି ମିଳିଯିବ। ଫ୍ୟାମିଲି ସହିତ ଯିବି।
ହଁ। ଓ ହୋ।
ଆଉ ରାଜରେ କୁଆଡେ ବୁଲିବା ପାଇଁ
ହଁ ହଁ ରଜରେ ଗାଁ କୁ ଆମେ ଯାଉଛୁ ଗାଁ ରେ ଦେଖିବା। ପାଖାପାଖି ଆମର ବହୁତ ସାରା ମନ୍ଦିର ସବୁ ଅଛି। ହଁ ମନ୍ଦିର ଅଛି ସେଠି ସବୁ ପଟା ଦୋଳି ଆମର ଲାଗେ। ସେଇଆଡ଼େ ଯାଇକି ବୁଲିକି ଦୋଳି ଖେଳିକି ଆସିଲେ ଭଲ ଲାଗେ ଆଉ ଉପରେ ପାଖାପାଖି ତିନି ଚାରି କିଲୋମିଟର ମାନେ ଦୂରତା ଭିତରେ ଆଉ ଯାଇକି ବୁଲିକି ଆସିବେ ଆଉ।
ଆଛା ଆମର ବି ସେମ ରାମ ରାଜା ହୁଅନ୍ତି।
ଯାଅ ତମେ।
ହଁ। ହଁ ରାମ ରାଜା ଯାଅ ବୁଲିବା ପାଇଁ ସେଠି ବି ସେଇ ପଟା ଦଳି ଲାଗେ।
ହଁ ସେଠି ଗୋଟେ ବ୍ରିଜ୍ ଅଛି ବୁଲ ନା ଯୋକଡିଆ।
ପଳେଇଆସ ଏମିତି ଜାଗା ବି ଯାଅ ବୁଲିବା ପାଇଁ ଏଇ ନନ୍ଦନକାନନ ସେମିତି କିଛି ପୁରୀ।
ଯିବାର କିଛି ନାହିଁ ହ୍ୟାଲୋ।
ହୁଁହୁଁ।
ବାହାରକୁ ଯିବାର କିଛି ନାହିଁ ଯୋଉ ଖରା ହଉଛି ରଜରେ ଯଦି ମାନେ ରଜ ଖରା ହେଲା ତମେ ସିଝିଯିବ ହେଲା। ହ୍ୟାଲୋ।
ଏବେ ତ ପାଗ ଭଲ ଦଉଚି ଦେଖିବା ଏବେ ତ ପାଗ ଭଲ ଦେଉଚି ହଁ ଦବ ପାଗ।
ରଜ କୁ କଣ ମୌସୁମୀ ଆସିବ ରଜରେ ବର୍ଷା ଅଛି ପ୍ରବଳ କହିହଉନି କଣ ହବ?
ପାଣିପାଗ କଥା କିଏ ଜାଣିଛି? ମୁଭି ଭୁଭି ଦେଖିବା ପାଇଁ ପ୍ଲାନିଙ୍ଗ କିଛି ଅଛି କି?
ନା ନା ମୁଁ ମୁବି ଦେଖି ଦେଖି ଯାଏନି ଇଚ୍ଛା ହୁଏନି ଯିବା ପାଇଁ।
ଫାଷ୍ଟ ରଜ ଦିନ
କେତେବେଳେ ଘର ଲୋକଙ୍କ ସହିତ ହଁ।
କୁହ ଛୋଟଟେ ହେଇଥିଲା ତାହେଲେ।
ମୁଁ ଯେତେବେଳେ ଛୋଟଟେ ହେଇଥିଲି ଘର ଲୋକଙ୍କ ସହିତ ଯାଏ ମୋତେ ଭଲ ଲାଗେ ଆଉ ଏବେ ବଡ ଯେବେଠୁ ହେଇଗଲେଣି ଟିକେ ମତେ ଆଉ ଇଚ୍ଛା ହଉନି ଯିବାକୁ ହଲ ମୁଭି ଦେଖିବା ପାଇଁ।
ହଁ ଫାଷ୍ଟ ରଜ ଦିନ ଚାଲୁନ ଯିବା?
ଫାଷ୍ଟ ରଜ ଦିନ।
ସ।
ହଁ ଯିବା ଯଦି କହୁଛ ତାହେଲେ ଯିବା ଦେଖିକି ଆସିବା ଆଉ କଣ ଆସିଛି ଏବେ ଭଲ ଫିଲ୍ମ।
ଏ ଓଡିଆ ମୁଭି ଗୋଟେ ଆସିନି ନା ଶିକାର। ଶୀକାର ଆସିଛି ଛକି ସୁନ ଏମିତି
ଯାହା ହଉ ଅପଡ଼େଟ୍ ରଖିଛ ମୁଁ ଆଉ ଜାଣିନି ଆସିଛି ବୋଲି।
ଏ ଯୋଉ ଆଉ ହିନ୍ଦୀ ମୁଭି ବରୁନ ଧବଲ ର ଗୋଟେ ଆସିଛି ଇସ୍କ୍। କି ହେଁ ଏମତି କଣ ଗୋଟେ ମୁଭି ଆସିଛି।
ଓହୋ ଦେଖିବା ଯୋ ଟା ଭଲ ଥିବ ଓଡ଼ିଆ ହେଉ କି ହିନ୍ଦୀ ହଉ ଦେଖିକି ଆସିବ ଆଉ।
ହୁଁ।
ହଁ।
ଆଉ ମିଶିକି ସାଙ୍ଗ ହେଇକି ଯିଵା।
ହଁ ଆମେ ଗୋଟେ କାମ କରିବା, ଆମେ ଗୋଟେ ପୁରା ଟିମ୍ ନେଇକି ଯିବା।
ହଁ।
ସମସ୍ତେ ଦେଖିବେ ଆଉ ଆଟେ ଟାଇମ୍, ହଁ।
ଆଉ ତମର ଫେବରାଇଟ୍ ଜାଗା, ବୁଲିବା ପାଇଁ କଣ ପସନ୍ଦ?
ମତେ ସବୁଠୁ ଫେବରେଟ୍ ଜାଗା ହେଲା, ମତେ ସତରେ ମାନେ ଏଇ ଓଡିଶା ଭିତରେ, ମତେ ସବୁଠୁ ବେଶୀ ଭଲ ଲାଗେ ବୁଲିବା ପାଇଁ, କୁଆଡେ ବାହାରକୁ ଯିବାର ଇଚ୍ଛା ନାହିଁ। ଆଉ ସବୁଠୁ ମୋର ଫେବରେଟ୍ ପ୍ଲେସ୍ ହେଲା, ଆମର ଗୋଟେ ଏ ପୁରୀ ଜଗନ୍ନାଥ ମନ୍ଦିର ଆଉ ଗୋଟେ ଘଟଗାଁ।
ହୁଁ-ହୁଁ-ହୁଁ।
ସବୁ ପ୍ଲେସ୍ ଭିତରୁ, ମୁଁ ଯେତେବେଳେ ଯାଇଚି
ତୁ ଭଲ ହେଉଚି କି, ପଚାରୁଚି କି? ମାନେ ଯେମିତି ବିଚ୍ ଯିବା ପାଇଁ ଭଲ ଲାଗେ, କି ପାହାଡ ଝରଣା ଏସବୁ ଵି।
ହଁ ମୋତେ ପାହାଡ଼, ଝରଣା, ବିଚ୍ ମାନେ ସବୁ ଭଲ ଲାଗେ। ମାନେ ମତେ ଟିକେ ନାଚୁଆଲି ପ୍ରକୃତି ଟିକେ ବେଶୀ ସୁନ୍ଦର ଲାଗେ। ଆଉ ତା ସହିତ ସମୟ ବିତେଇବା ପାଇଁ କଣ କହିଲ?
ମୁଁ କହିଲି ନେଚର-ନେଚର ଲଭର୍ ଯୋଉ କୁହନ୍ତିନି, ପ୍ରକୃତିକୁ ଅଧିକା ଭଲ ପାଏ।
ହଁ ପ୍ରକୃତି ପ୍ରତି ଭଲ ପାଇବା ଗୋଟେ ରହିଛନ।
ହଁ-ହଁ, ମୁଁ କହିଲି ଏବେ ଖରା ଯେମିତି ହଉଚି ଡେଲି ଗଛ ଲଗେଇବାକୁ ପଡିବ।
ହଁ ତମେ ଲଗେଇଛ ନା କଣ?
ତ ସେମିତିତ ଡେଲି ଲଗଉନି, ବଟ୍ ଲଗଉଛି ଗୋଟେ-ଗୋଟେ।
ସେ ନୁହଁ ସେଇ, ଆଉ ଡେଲି ଗଛ ଲଗେଇ ପାରିବ କି?
ଡେଲି ଗୋଟେ-ଗୋଟେ ମଞ୍ଜି ଫଞ୍ଜି ପୋତିଲେ, ଆମର ଗଛ ସଂଖ୍ୟା ପୁରା ଲୋପ୍ ପାଇଗଲାଣି ନା।
ଗୋଟେ କାମ କର, କି ଗଛ ଲଗେଇବ କୁହନି?
ଏଇ ବଡ଼-ବଡ଼ ଗଛ ଯେମିତି ଛାଇ ଦେଇ ପାରୁଥିବ, ଏଇ ରାସ୍ତା କଡରେ ଲଗାନ୍ତିନା ଇଉକେଲ୍ ପଟାସ। ଆଚ୍ଛା ହଉ
ବରଗଛ
ବଡ଼ଗଛ ସେ ସବୁ ଯୋଉ ସବୁ ଗଛ। ନହେଲେ ନର୍ମାଲି, ଆମେ ଘରେ ଲଗଉଚନ୍ତି ଯୋଉ ଗାର୍ଡେନେ। ଘରେ ଯେନ୍ତି ଛୋଟ-ଛୋଟ ଫୁଲଗଛ, ଆଉ ଖାଇବା ଗଛ କିଛି, କାକୁୁଡି ଟମାଟୋ, ବାଇଗଣ ଏସବୁ।
କୋଉ ପରିବାଟା ଭଲ ଲାଗେ ଖାଇବା ପାଇଁ ସବୁଠୁ?
ମତେ ଆକ୍ଚୁଆଲି ପରିବା ପସନ୍ଦ ନୁହଁ।
କାକୁଡି ଭଲ ଲାଗେନି?
ସେ କାକୁଡିଟା ଗୋଟେ ଫଳ ମାନେ ପରିବାରେ ଯାଉଛି, ଫ୍ରୁଟ୍ସରେ ବି ପଳଉଚି। କାକୁଡି ପସନ୍ଦ ଭଲ ଲାଗେ, ନହେଲେ ପଣସ ପଣସ ବହୁତ୍ ପସନ୍ଦ, କଞ୍ଚା ବେଳେ ଯୋଉଟା ଖାଆନ୍ତି ତରକାରୀ ହୁଏ।
ହଁ ତରକାରୀରେ, କଠା ତରକାରୀ।
ହଁ ଆଉ ଗୋଟା ଭଜା ସବୁ ଜିନିଷ ଭଲ ଲାଗେ। ଘରେ ସମସ୍ତେ ବୁଲୁଛନ୍ତି, ମାମା ରୋଷେଇ କରୁଛନ୍ତି। ହୁଁ ତମର?
ହଁ, ଆମର ସରିଲାଣି, ରୋଷେଇ ଆଚୁଆଲି ସେଇ ସାଢେ ଛଅଟାରୁ ସରି -ସରିଗଲାଣି।
ଆଉ ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି। ଟିକେ ଥଣ୍ଡା ହେଇଯାଇଛି। ତଥାପି ଆଜି ହେଁ ହେଁ ରାତିର ଖାଇବା ହେଇଯାଇଛି ଆମର ସଜ ପଖାଳକୁ ଚିକେନ କଷା।
ବଢ଼ିଆ ଆଉ ପଖାଳକୁ ଚିକେନ୍‌
ହଁ ଅଲରେଡ଼ି ଆମେ ଚିକେନ୍‌ କଷା ଆଣି ଖାଉଥିଲୁ। ଏଇ ଅଧଘଣ୍ଚେ
ହଁ
ହଁ ଖାଲି ରାତିରେ ଖାଇକି ଶୋଇ ତାପରେ ରାତିରେ ହେଇଚି।
ହୁଁ
ସରିଲାଣି ରୋଷେଇ
ହଁ ମାଛ ଖାଲି ଫ୍ରାଏ ହେଇଛି। ମାଛ ଫ୍ରାଏ, ଭଜା, ରୁଟି,
ହଁ, ନାଇଁ ଆମର ଦିନରେ ଭାତ ଥିଲା ସବୁ ଯାକ ଗୋଟେ ହାଣ୍ଡି ଯାକ ଥୁଆ ହେଇଛି। ସେଥିପାଇଁ ରାତିରେ ଚିକେନ୍ ଆଣିକି କଷା ହେଇଯାଇଛି। ଖାଲି ଖାଇଲା ପରେ ଯୋଉ ନିଦ ଆଉ କୋଉ ସକାଳ ହେଲେ ଏକାଥରେ ନିଦ ହଉନି
ହଁ -ହଁ- ହୁଁ ଆଉ ଆମର ତ ପଖାଳ ଖାଇଲେ ନିଦ ଆଉ ପୁଣି ପଖାଳକୁୁ ଚିକେନ୍‌ କଷା
ହଁ ସେଇ ତା ସହିତ କଞ୍ଚା ଲଙ୍କା, ଲେମ୍ବୁ, ଟମାଟୋ, ରସୁଣ ଦଳା
ପିଆଜ
ହଁ ସେଇ ପା ପିଆଜ
ହଁ, ଦହି- ଦହି ଖାଅ ନିି ନା ତମେ
ହଁ -ହଁ -ମୁଁ ଦହି ଖାଏନି ଘରେ ରାତିରେ ଦହି ଖାଇବେନି ନହେଲେ ଦହିଟା ମୁଁ ଯେତିକି ଯା ହଁ ମୁଁ ଯେତିକି ଜାଣିଛି ଆର୍କଚୁୟାଲି ଦହିଟା ବହୁତ ଟେଷ୍ଟ ଲାଗେ
ହଁ ମୁ ମୁଁ ବି ସେମ ଦହି ଖାଏନି କାହା ହାତରେ ଦହି ଏତେ ଟେଷ୍ଟ ଲାଗେ ଖାନ୍ତି।
ତେବେ ମୁଁ ଆଜି ପର୍ଯ୍ୟନ୍ତ ଶୁଣି ଆସିଛି ମୁଁ ଭାବୁଛି କେବେ ମୋ ପାଟିରେ କାସ୍ ବାଜନ୍ତା କିନ୍ତୁ ମୁଁ ତ ଖାଇ କଣ ଟେ ଆଉ ବାଜିବାରେ କଣ ଅଛି।
ହ
ମୋ ପାଖରେ ଥିବ କିନ୍ତୁ ମୁଁ, ହୁଁ, ଉଁ, ଜିନିଷଟାକୁ ଛୁଇଁ ବି ପାରେନି
ସିୟାଡୁ ଯାଇକି ଟିକେ ଘର ଲୋକ ଖାଉଥିଲେ ଯାଇଁ କି ତାଙ୍କର ଟିକେ ଟେଷ୍ଟ କରିଦବା
ଜମା ଟୋଟାଲି ମୋ ପାଖରେ ସେମାନେ ବସିକି ଖାଆନ୍ତି କିନ୍ତୁ ମୁଁ ହାତ ଲଗାଏନି ସେଥିରେ ମୁଁ କୁହେବି ଯେଉ ସପୋଜ୍‌ ମୋ ତରକାରୀ ନା ସେଟା ଟେଷ୍ଟ କଲା ପରେ ଦେଖିଲା ପରେ ତାପରେ ମୋର କଣ ହବ ମୁଁ ଜାଣିଛି।
ହିଁ
ସେଥିପାଇଁ
ଥରେ ଟେଷ୍ଟ କରିକି ଦେଖିବ କେମିତି ଲାଗୁଛି।
ସେମିତି ବା ଟେଷ୍ଟ ମାନେ କଣ କହିଲ ଗୋଟିଏ ଭାତ ଆଣିକି ଖାଇଲେ ଜାଣିିହବ ଗୋଟେ ମୁଠି ଖାଇଲେ ଜାଣିପାରିବ କଣ କେମିତି ଲାଗୁଚ ବୋଇଲେ
ହଁ
ହୋଉ।
ହୋଉ ଆଉ।
ହୋଉ, ହୋଉ ତମେ ଯାଅ କଣ ଟିକେ